ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆଉ କଣ କରୁଚ?
ମୁଁ ଏଇନା ଛାତ ଉପରେ ବସିଚି।
ଓହ ଭଲଆଉ। ବସ ଖାଇବା ଖିଆ ପିଆ ସରିଲାଣି।
ହଁ ଖାଇନୁ।
ଉ ହୁଁ।
ତମେ କଣ କହୁଛ?
ହେରା ନଦୀ ଆଡେ ଅଛି ଆଉ।
ଓହୋ।
ହୁଁ। ବର୍ଷା ଫର୍ଷା ହେଇଛି ନା ହେଇନି ଆଉ।
ବର୍ଷା ହେଇନି ଉଠେଇଥିଲା ଯେ ବର୍ଷା ହେଇନି ଖାଲି ଟୁ୍ପରୁ ଟୁ ଖାଲି ଟିକିଏ ଟିକେ ପୁରା କମ୍ରେ ଫିମ୍ପି ଟିକିଏ ଟିକେ ପଉଛି।
ଓହୋ ଆମ ଆଡ଼େ କିଛି ନାହିଁ ଖାଲି ପାଗ ସିନା ଟିକେ କଅଁଳିଆ କରଚି। କିନ୍ତୁ ବର୍ଷା ବର୍ଷା ନାହିଁ।
ଆ ଆଡେ ବି ସେମିତି ତ ଆଉ।
ଉହୁଁ। ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଉ ହୁଁ।
ଖାଇ ନଥିବ ବୋଧେ?
ନା ଖାଇନି ଆଜି ଦିନମାନ ଖାଇନି ଯିବା ଘରୁ କୁ ଏକାଥରେ। ଖାଇବି ଶୋଇବି ଆଉ ବାହାରେ ତ ସକାଳୁ ବୁଲୁଚେ ଖିଆ ପିଆ ହେଇନି ଏ ଖାଲି ଥଣ୍ଡାଟେ ପିଥିଲି ଦିଇଟା ବେଳକୁ ଗୋଟେ ଆଉ ଏଇ ଚାରିଟା ପାଞ୍ଚଟା ବେଳ କୁ ଗୋଟେ।
ଓହୋ କଣ କାମ ଥିଲା କି?
ନାଇଁ ବାହାର ବୁଲୁଛି ତ ଆଉ ଟିକେ ଅସୁବିଧା ହେଇଗଲା ତ ମୋର ସେଥିପାଇଁ ଆଉ କିଛି ଇଚ୍ଛା ହେଲାନି ଘରକୁ ବି ଆସିବାକୁ।
କ ହେଲା କି?
ଏଇ ବେକପ୍ ହେଇଗଲା।
ଇଏ ଭାଇ
କଣ କରିବା ଆଉ
କଣ ପାଇଁ କଣ ଯୋଉ?
ଘର ଲୋକ ରାଜି ନହବା କାରଣରୁ ସଳା ଛୁଆ ଗୁରା ତାଙ୍କ ଘର
ଓହୋ।
ଏଇଟା ହଉଛି କଥା ଆଉ ମୋତେ ବର୍ଷେ ଟାଇମ ଦେଇଛି। ଆର ବର୍ଷ ମୋ ଦେଇ ବାହା ହେବେ ତା ଭିତରେ ତ ଆବଶ୍ୟକତା ମୁଁ ୱେଟ୍ କରିପାରିବି ତମେ ଯେମିତି ହେଲେ ଯଦି ଆମ ଘରେ ରାଜି କରିବ ତାହେଲେ ମତେ ବାହା ହବ ନହେଲେ ବାହ ହେଇ ପାରିବନି ଆଉ କେମିତି ରା ଜିଜି ନାର କଣ ପଢିଛି ନା କଣ ଯିଏ ଦେଖିବ କହିବ ଆ ବହାହବୁ। ଚାକିରି କରିବୁ ପୁଣି ଘର ଦ୍ୱାର କରିଥାନ୍ତୁ ତ ଆଣିବୁ ନା ଆଉ
ହଁ।
ବର୍ଷେ ଦଉଛି ଟାଇମ୍ ବର୍ଷେ ଭିତରେ କଣଟା କରିବି ମୋର ଏଇନା ପ୍ଲସ୍ ଟୁ ସରିଛି ଅଠର ବର୍ଷ ମୋତେ ହେଇଛି।
ଅ।
ହୁଁ।
ଏତେ ଜଲ୍ଦୀ ବାହାହେଇ ପଇଲେ ଫୁଣି
ତିନି ବର୍ଷର ଭାଇ ରିଲେସନ। ଖତମ ହେଇଗଲା ସବୁ।
ଘରେ ଜାଣି ଦେଇଥିଲେ ନା।
ଆମ ଘରେ ମୁଁ କହିଦେଇଥିଲି।
ଅ।
ଆମ ଘରେ ରାଜି ହେଇଥିଲେ ତାଙ୍କ ଘରେ ରାଜି ହେଇନଥିଲେ।
ଆଛା।
ଏମିତି କିଛି ଅସୁବିଧା ଆଉ ନା କାନ୍ଦି ହଉଛି ନା ହସି ହଉଛି ନା ମରି ହଉଛି ନା ବଞ୍ଚି ହଉଛି।
କଣ କରିବା ଆଉ ଘର ଲୋକ ତ ମାନୁନାହାନ୍ତି ଆଉ ତାଙ୍କର‌
ସେଇଟା ହଉଛି କଥା ଆଉ। ଆଉ କହିଲେ କଣ ହବ ଏ ଛାଡ କେତେ ଆଉଛନ୍ତି କେତେ ଯାଉଛନ୍ତି‌।
ଭଗବାନ ବି କହିଛନ୍ତି ତ ଆଉ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ତମେ ଯଦି କାହାକୁ ଭଲ ପାଉଥିବ ତାହେଲେ ତାଙ୍କ ମଝିରେ ଯଦି କିଏ ଆସିବେ
ଯଦି ଝିଅ ଦଦି ତମେ ଭଲପାଉ ଯଦି ଝିଅ ବି ରାଜି ଅଛି ତମେ ବି ରାଜି ଅଛ ତାହେଲେ ଆଉ ଟେକି ଆଣ।
ହଁ।
ଆଉ ଟେକି ଆଣିବ ଯେ ଝିଅ ରାଜି ହେଲେ ସିଏ ତ କହୁଛି ମୋ ବାପା ମାଆଙ୍କ ମନରେ ମୁଁ କଷ୍ଟ ଦେଇପାରିବିନି ଆଉ। ସିଏ ତା ବାପା ମାଙ୍କୁ ଅନଉଛି ମୁଁ କାାଇଁ ମୋ ବାପା ମାଙ୍କୁ ନ ଅ ନେଇବି, ମୁଁ ମୋ ବାପ ବାପା ମାଙ୍କୁ ପରକରିକିଯାଇକି ଗୋଟେ ଝିଅ ପଛରେ ପଡ଼ିଛି ସେ ଝିଅ ଯଦି ତା ବାପା ମା ଇମ୍ପୋର୍ଟାଣ୍ଟ ବେଶୀ ହେବେ ମୋ ପାଇଁ ଦେଖାଯିବନି ତାକୁ ଏଇଟା ଯଦି
ନା ନା ଆଗ ଯାହା ହେଲେ ବି ଆଗ ବାପା ମା ନା ଆଉ।
ହଁ, ସେଇଟା ତ ମୁଁ କହିଲି ତାପରେ ମୁଁ ଯାଇଥିଲି ଏନ୍ ଏଚେ୍ ଉପରକୁ ଯାଇଥିଲି ଗାଡି ଧରିକି। ମୁଁ କହିଲି ନାଇଁ ଛାଡ, ମୁଁ କାଇ ମୋ ବାପା ମା ମୋତେ ଅଠର ବର୍ଷ ହେଲା ମୋ ବାପା ମା ହେଇନିକା କଣ ହେବେ। ମୁଁ ଯଦି ମରିଯିବି, ମୁଁଁ ପୁଣି ଗାଡ଼ି ବୁଲିକି ପଳେଇ ଆଇଲି ତେଲେ ପକେଇ ଦେଇକି ପଳେଇଲି ପୁଣି। ଫୋନ କୁ ଆଜି କଚି କି ଭାଙ୍ଗି ଦେଇଛି ଅଧା ଭାଙ୍ଗି ଦେଇଛି ଡିସପ୍ଲେ ଅଧା ଦେଖାାଯାଉନି। କାଲି ତାକୁ ବାଗେଇବି ପୁଣି, ନୂଆ ଫୋନ୍ ତିନି ମାସ ହେଇନି।
ଭାଇ, କ୍ଷତି ତ ନିଜେ ନିଜେ କରିଦଉଛ।
ଏ ରାଗିଗଲି ମୁଁ ମତେ ଆଉ କିଛି ଦେଖାାଗଲାନି ସେଇ ଏନ୍ ଏଚେ୍ ଉ ପରେ ମେନ୍ସ ଲେସ ହେଇ ଗଲି ତାପରେ ସେ ମତେ ନିଜେ ପାଣି ମାରି ଉଠେଇଲା କହିଲା କଣ ହେଲା। ମୋର କିଛି ନାହିଁ ତୁ ଯାଆ। କହିଲା ନାଇଁ ତୁ ଯାଇପାରିବୁନି ଏଇନିକା ମୁଁ କହିଲି ଆଉ ତୁ ମତେ ଟେେକିରି ନବୁ। ତାପରେ ସେ ଗଲା ଏମତି କାଇଁଏମିତି ହଉଛୁ ଯାହା ହବାର ଥିବ ଯହା ଭାଗ୍ୟ ମୁଁ କହିଲି ଭାଗ୍ୟ ମତେ ଦେଖାନି ତୁ। ତୁ ତାହେଲେ ହେଇଥିଲା କଣ ଟାଇମ ପାସ୍ କରୁଥିଲୁ କହିଲା ମୁଁ କଣ କରିବି ଘର ଲୋକ ରାଜି ହେଉନାହାଁନ୍ତି, ମୁ କହିଲି ଘର ଲୋକକୁ କଣ ତୁ କହିବୁ ମୁଁ ତ ଭଲପାଉଛି ଘର ଲୋକ ଏତେ ରହ ବାହା କରିଦେଉଛି, ରାଜି କରିବାକୁ ପଡିବ। ସେ କହୁଛି ହଉ ତମେ ମୋର ସାହସ ପାଉନି ତମେ କରିବ ମୁଁ କହିଲି ହଉ ତାହେଲେ ମୁଁ କରିବି। ସେ କହୁଛି ଏମିତି ଏମତି ବର୍ଷ ଭିତରେ ବାହାଘର ହବ ଦେଇର ତାପରେ ଦେଖ ତାପରେ ମତେ କହୁଛନ୍ତି ବାହା କରିବେ। ମୁଁ କହିଲି ଆଉ କଣ ଵର୍ଷେ ଭିତରେ କଣ କରିବି।
ଅ ତମକୁ ତ ଏଇନା ବୟସ ହେଇନଥିବ?
ହଁ ଅଠର ହେଇଚି ଆଉ ମୁଁ ବନ୍ଧା ହେବି ନା କଣ ତାକୁ ଧରିକି ଆସିକି।
ହଁ ବା ମାନେ ଏଇନା କଣ ଗୋଟେ ଜୀବନର କରିବା ସମୟ ଟା ପରା ଏଟା।
ହଁ ତ ଆଉ ଝିଅ କେତେ ଯୋଡେ ବ୍ରେକଅପ ହେଲାଣି ଏଟାକୁ ମିଶେଇ କି ତିନିଥର ବ୍ରେ
ଆଉ କଣ ଏତେ କଥା ଆଉ କିନ୍ତୁ ଆକୁ ମୁଁ ପୁରା ମୋ ମା ଭଳିଆ ଦେଖୁଥିଲି। କିଛି ଭାଇ ବିଶ୍ଵାସ କର କିଛି ଗୋ ଗୋଟେ ଖରା କାମ ହଉ କିସ୍ ଫିସ୍ କିଛି କିସ୍ ତ ଛାଡ଼ ମନେ ନର୍ମାଲ ମାନେ ଯେତିକି ମା ମାଠି ଯେତିକି ପସିବୁଲ୍ ତାଠି ସେତିକି ପସିବୁଲ୍ ମୋ ସାଙ୍ଗମାନେ ସମସ୍ତେ ସବୁବେଳେ କହନ୍ତି ଭାଇ ଏମ ଏମିତି ହବ ଯାହା ହେଲେ ହବ। କହୁ ଝିଅ କେବେବି ଷ୍ଟବ୍ଲେଲ ସେଇକି ରହିବନି ଏଇତ ବୟସ ହେଲା ପରେ ଯିଏ ରହିବ ତାକୁ ବାହା ହେଇପଡ଼ିଲୁ ମା ଭଲ ପାଇକିନି ଆଉ ଆୁ କାଲି କିସ୍ କରି ରଖିଥା ତେଣିକି ଇଏ ହେଲା ହେଲା ଯଦି ବାହା ହେଲା ହେଲା ନହେଲେ ନାହିଁ ଭାଇ ଏମିତି ତ ମୁଁ ତାକୁ ଏମିତି କ ସବୁବେଳେ ମୋର ତାକୁ ତକୁଜେ କୁହେ ମୋର ରାଗ ହେଇଯାଏ ଆଉ ଆଜି ତ ସେମାନେ ମତେ ଖାଲି ଟ୍ରୋଲ କରୁଚନ୍ତି। ଆଉ ମୋ ଭାଇ ଯେ ଭଲ ପାଉଥିଲା ତାକୁ ବିଶ୍ୱାସ ଛାତି ବାଡ଼େଇ କହୁଥିଲା ରହିବ ପଳେଇଲା ନାମ ନେ।
ସିଏ କହୁଥିବ ଚିଡେଇକି ଆଉ।
ଛଚିଡ଼େଇ ହଁ ମୋ ସାଙ୍ଗେ କହିଲା କହିଲା ମୁଁ ତ ଯେତେବେଳେ କହୁଥିଲି ରେ କହୁଥିଲି ତା ଫଟୋଟା ଆଣ ହେରି ନ ତାକୁ ଯାଇକି ନେଇକି ଯା ରୁମ୍ ଭିତରୁ ଯାଆହାରି। ନା ମୋ ମା ସିଏ ତୋ ମା ସିଏ। ତୋ ମା ସିଏ ଯା ତ ମା ତତେ ଆଇନିକା ମାଇଲା ପଡୁଚି।
ନା ନା ସେମିତି କାମ ଟୋଟାଲ ଭଲ ନୁହଁ।
ନାଇଁ ସେଇଟା ତ ଭାଇ ମୁଁ ଯଉ ସିଏ ବି ତା ଦେହ ନା।
ଆଉ।
କଣ ସେଥିରେ ଅଛି ସିଏ ବି ତ ପୁଣି ଗୋଟେ ବାପାର ଝିଅ ଗୋଟେ ଭାଇର ଭଉଣି।
ଆଉ ସେଇଆ ଭାବିକି ଇଏ କରିବୁନା ଆଉ ସେଇଭଳିଆ କାମ ଟୋ
ମୋର ହଁ ମୋର ଯଦି ଗୋଟେ ଭଉଣୀ ଟେ ଥାନ୍ତା।
ବାସ୍।
ସେଇଟା ମୁଁ କହିଲି ମୁଁ ଏଇତ ମା ସେ ଗଲା ଭଲ ପାଇବାର ତାର ମୁଁ କହିନି ହଁ କି ତୋ ମାକୁ ତୁ କେତ ଥର ତୋ ମା କୁ ତୁ ତୋ ଭଲ ପାଉଚୁ। ସେ କହିଲା ମୋ ମାମା କୁ ଆଉ ମୁଁ ଭଲ ପାଆନ୍ତିନି। ମୁଁ ତ ମାମା ଙ୍କୁ ତୁ କେତଥର କରଛୁ। ତାପରେ ବାଡିଆକୁ ବାହାରିଲା, ମୁଁ କହିନି ବାଡଉ, ତାପରେ ଆଉ ଗୋଟେ ସାଙ୍ଗ ଗୋଟେ ଥିଲା କହିଲା ତାକୁ କାହିଁ ବାଡିଆକୁ ବାହାରଛୁ। ଆଉ ସେ ଯୋଉଟା କହୁଚି ସତ କଥା ଆଉ ସେ କଣ ଖାଲି ଭଲ ପାଇବ ଖାଲି ସେଇ କାମ କରିବୁନା କଣ।
ହଁ ପରା।
ତା ଭଳିଆ କିନ୍ତୁ ଭଲ ପାଇବ ଠିକି। ଅ, ଇନଷ୍ଟାଗ୍ରାମ ଚିହ୍ନି ନଥିବ ଜାନ ନଥିବ ମେସେଜ ହାଏ, ହାଲୋ ରା ତା ଭାବେ ଦେଖା କରିବ ଦି ଦନ ଦି ଦିନ ଦେଖା କରିଦବ। ଭିଡିଓ କଲ୍ ରେ ତିନ ଚାର ଥର କଥା ହେଇଯିବ। ହୁଁ ପାଞ୍ଚ ଛଅ ରାତି ରେ ସେ କାମ ସରିଯିବ। ତାପରେ ଭାଇ ଚାଲ ବ୍ରେକପ୍ ସିଧା ବ୍ଲକ୍। ହୁଁ, ତା ସେ ତ ସବୁ, ସିଏ ଭାବୁଚି ସବୁ ସେଇ ରକ।
ହଁ ପରା ସେ ଭଳିଆ ବୁଦ୍ଧି ଯିଏ ରଖୁଚି ଫସିଯିବ ଆକ୍ଚୁଲି।
ସେୟା ପା ତାକୁ ଏରା ଆଜି ଝଗଡ଼ା ହେଇଚି, ଆମର ବହୁତ ଜୋରରେ ଝଗଡ଼ା। ମୁଁ ତ କିଛି ଜାଣି ଶୁଣି ପାରୁନି ଆ ସେ ଯେ ଯା ନା କହୁଚନ୍ତି ନାଇଁ ମୁଁ କହିନି ତ ମୋ ମା ମାରୁଚି। ଆଉ କଣ। ଆଜିର ଦିନଟା ମୋ ପାଇଁ ବହୁତ, ଆଜିର ଦିନଟା ମୋ ଵ୍ଲାକ୍ ଡେ। ହେଲା ଆଉ କଣ କରିବି।
ତୁମେ ନିଜ ମନକୁ ବୁଝେଇକି ରହିବ ଆଉ କଣ।
ଉଁ, ଯେଉତେବେଳେ କିନ୍ତୁ ମନେ ପଡିଯାଉଚି ଦଶମ କଥା। ଏ ବହୁତ କାନ୍ଦ ଲାଗୁଚି।
ହଁ ହେଲେ ଟିକେ ଦୁଃଖ ତ ଲାଗିବ ଯାହେଲେ।
ହୁଁ, କାନ୍ଦ ଲାଗୁଚି, ତାପରେ ପୁଣି ଲାଗୁଚି ଆରେ କାନ୍ଦେ କଣ ସେ ପଳେଇ ଆସିବ।
ହଁ।
କଣ କରିବା ଆଉ ଏମତି ସିଚୁଏସନ୍ ପଡିଚି ଆଉ। ଯେତେବେଳେ ଖରାପ ଥିବ ବେଳ ନା ଯୋଉ ଆଡେ ହେଲେ ସିଚୁଏସନ ଖରାପ ହେଇଯାଉଛି। ପୁଣି ସାଙ୍ଗ ଦିଟା ସେ ତାଙ୍କର ଝିଅ ସାଙ୍ଗ ଦିଟା ସେ ତାଙ୍କ ଝଗଡା ଲାଗିଛନ୍ତି। ଦିନେ ମୋତେ କହିଲା ଭାଇ ତୋର ଖାଲି କାମ ପଡିଲେ ତୁ କଥା ହବୁ। ମୁଁ କହିଲି ଭାଇ କାମ କଲେ ସାଙ୍ଗ ଗୁରା ଟେକି ପାରୁଛ। କହିଲେ ନାଇଁ ତୋର ଯେତେବେଳେ ତୋ କାମ ପଡ଼ିବ କଥା ହବୁ। ତୁ ଯେତେବେଳେ ଇଆଡ଼େ ଆସିବୁ କଥା ହବୁ। ତୁ ନହେଲେ ଯେତେ ଫାଙ୍କା ଥିବୁ କଥା ହବୁ। ମୁଁ କହିଲି ନହେଲେ ମୁଁ ଏଡିଟିଂ କରୁଛି ନହେଲେ ତ ସାଙ୍ଗେ କଥା ହେବି। ଅ, ଚିଡା ଚିଡି ସେ ଦି ଜଣ କଥା ନ ହଉ ମୁଁ ବ୍ଲକ୍ କରିଦେଇଥିନି। ମୁଁ କହିଲି ହଉ ବ୍ଲକ୍ କର। କାଲି ସକାଳେ ତ ପଇସା ଦରକାର ହବ ଜାଣି ଆନ ଲ କରିବ। ଯାହା ହେଇଥିଲା ଖରାପ ଚାଲିଚି ମୋ ସମୟ ସବୁ ଆଡୁ ଆସିକି ପୁରା ନେଚର ମିଶିକି ମୋତେ ହଇରାଣ କରିଦଉଚି। ଭଗବାନ ସହିତ ଉଠି ଆସୁଛନ୍ତି, ଆଉ କଣ କରିବି।
ଏଇଠି ତୋମେ ଟିକେ ମନ ନକୁ ଦୃଢ଼ କରିକି ତୋମେ ତୋମ କାମରେ ଆଗେଇବା କଥା ଆଉ।
ଉଁ, ତୋମର ଏମିତି କିଛି ନାହିଁ ତ?
ନା ଆମର ଏପର୍ଯ୍ୟନ୍ତ କେହି ଏମିତି ହେଇନାହାନ୍ତି।
ମାନେ ଅଛନ୍ତି ନା ନାହାନ୍ତି ହେଇନାହାନ୍ତି କଣ?
ଟୋଟାଲି ତ ଏପନ୍ତ ତ କେହି ହେଇନାହାନ୍ତି ଆଉ।
ଭଲରେ ଭାଇ। ଜୀବନ ଭଲ ପାଇବା ଖାଲି ପଇସାକୁ ବାଇକିକୁ ବୋପା ମା ବାପା ମାଙ୍କୁ ଏତିକି। ଆଉ ଦରକାର ନାହିଁ କେହି, ଏ ଝିଅ ତାପରେ କଣ ହବ।
ଆମର ଏପନ୍ତ କେହି ଆମ କାମ ସହିତ କେହି ପ୍ରେମ କଲା ଭଳିଆ ଲୋକ ନାହାନ୍ତି।
ହଁ ପ୍ରେମ ଭାଇ କରନି ଭାଇ। ଉଁ, ମୋର ଦିଥର ବ୍ୟାକଅପ୍ ହେଇଛି। ଆଗରୁ ଏତେ ଲାଗେନି ଏ ବ୍ରେକଅପ୍ ଟା ମୁଁ ନାଇ ହସି ପାରୁଚୁ ନା କାନ୍ଦି ପାରୁଛୁ। ଆଉ କଣ କରିବ। ଆ, ତୋମେ କାହିଁ କରିବ ଭାଇ ହଇରାଣ ହବ, ଭାଇ ହିସାବରେ ତୋମକୁ କହୁଛି।
ହଁ।
ହୁଁ, ଏଟା ଝିଅଟା ଭଲ ନୁହଁ, ମାନେ ଅଛନ୍ତି ଯିଏ ଅଛନ୍ତି। ଗୋଟେ ଯଦି ସେ ଯେ ଝିଅ ଯଦି ବାପା ମାଙ୍କୁ ଦେଖିବ ଆଉ କଣ ସେଟା ହବ।
ହୁଁ। ଏଇନେ ଯାହେଲେ-ଏଁ ଭବିଷ୍ୟତରେ ଆମ ଯାହାହେଲେ ଗୁଟେ କରିବା ଅଛି ନା? ଏଇନା ବାହା ହେଇପଇଲେ, ଆଉ ଝିଅ ସ୍ତ୍ରୀ ବାପା ମାଙ୍କୁ ଏଇଟା ପୋଷିବ ଏଇଟା ବହୁତ ହଇରାଣ ହବ।
ସତ କଥା ତ! ଏ ଯାହା ହଉଛି ଚାଲିବାକୁ ଦିଅ। କିଛି ନାହିଁ? ଯାହା ଭାଗ୍ୟରେ ଥିବ ହବ ଆଉ।
ଭବିଷ୍ୟତ ଟା-ଆ ଏନା ଦେଖିଆ ପଡିବ ନା!
ହୁଁ।
ମାନେ ସାଙ୍ଗେ ସାଙ୍ଗେ କହିଥିଲେ, କେମିତି କଣ କରିବ ଏନା?
ହୁଁ, ଆଉ ତମେ ଏବେ କଣ, କଣ କହିଲ?
କହିଲି, ତମ ଘରେ ତ ଜାଣିଛନ୍ତି?
ହଁ।
ଯଉ-ଉ ନହେଲେ ତମ ଘର ଲୋକଙ୍କୁ କୁହନ୍ତୁ-ଉ ଅ ଯାଇକି ତାଙ୍କୁ କହିବା ପାଇଁ।
ନା, ଦରକାର ନାହିଁ!
ତାଙ୍କ ଘର ଲୋକ ସବୁ ଅଧା ବୁଝିଆ। କଣ ଦରକାର କହିଲ? ଭାଇ ପଦେ କଥା ଅଛି, ମୋ ବାବାଙ୍କ କ ତ ବାଡେଇ ପକେଇବେ ତାକୁ। ଆମ କଲେ ତେୟାର
ଉପରେ ଯିଏ କଣ କଥା କହିବ? ହେତେବେଳେ ମୁଣ୍ଡ ଖରାପ ରାଗେ।
ହଁ, ବା ଆମ କଲେଜ ଚେୟାରମ୍ୟାନ୍। ମାନେ, ମୋ ବା ମୋରି କଲେଜରେ ଥିଲେ ମାର୍କେଟିଙ୍ଗ ଷ୍ଟାପ।
ହଁ।
ମୋ ବାବା ମାନେ ପିଲା ଆଉ କଣ-ଅ-ଅଁ ମାନେ ମୁଁ ବି ଲେଖିକିନି ଦିଅନ୍ତି। ଯେତିକି ତାଙ୍କ ଯିଏ ମନ ହବ, ଯିଏ ପଢିବ ଯାହା ମନ ହବ ସେ ନ ପଢ଼ ନା ନାହିଁ କହୁନ?
ହଁ।
ମୋ ବାବା ଗେଜେ ଗେଜେ ହେଇକିନି କହିଲେ, ମୋର୍ ରାଗ ହେଲା। ମୁଁ କହିଲି ସାରା ବାଡ଼େଇବି ଆପଣଙ୍କୁ କଣ କରିବେ ମୋର୍?
ହୁଁ।
ହଁ, ମାନେ କଲେଜେ ଓନର ସିଏ। କହିଲା ଫେଲ୍ କରିଦେ। ମୁଁ କଲି ଫେଲ୍ କରିଦେ ହାଣି ଦେବି ପୁରୁ। ସାରେ କଲେଜ୍। ତା'ପରେ ମୋ ବାପୁ କହିଲେ, କହିଲେ ସାର୍ ତା ଆଗରେ ମୋତେ କିଛି କହିବେନି? ହେଟା, ବାଇଆ ଟା ବାଡ଼େଇ ବୁଡ଼ା ପକେଇବ। ତା'ପରେ ଏମିତି ଆଉ ମୋତେ ଯିଏ, ମୋ ବାପ ମାମାଙ୍କୁ ଯିଏ କହିବ, ମତେ ରାଗ ହେଇଯାଏ ସାଙ୍ଗେ ସାଙ୍ଗେ ମୁଁ ସେଥିପାଇଁ ଯାହା ମୋ ମାମା କହିଲା ତ କହିଲା ଯିବା କଥା ହବା, ମୁଁ କହିଲି ନାହିଁ ଯାହା ହୋଉଚି ହୋଉଚି ଚାଲିବାକୁ ଦିଅ। କଥା ହେବାରେ କଣ? ଏଇଟା ଆମ ଘର କତିରେ ତାଙ୍କ ଘର। ଏଇଟା ବେଶୀ ବାଧୁଚି।
ହଁ।